କିଅଣ।
ହଁ ବାନ୍ଧବୀ ନମସ୍କାର।
ହୁଁ ବାନ୍ଧବୀ ପ୍ରଣାମ କେମିତି ଅଛନ୍ତି।
ହଁ ବାନ୍ଧ କରିଛନ୍ତି।
ଅଛନ୍ତି।
ଭଲ ଅଛି।
ଘରେ ସବୁ ମଙ୍ଗଳ କୁଶଳ।
ତମେ କେମିତି ଅଛ? ହଁ ଘରେ ସବୁ ଭଲ ଆଉ। ମୁଁ କହିଲି ତମେ କଣ କରୁଚ?
ନାଇଁ ଏଇ ରୋଷେଇବାଷ ସରିଲା ଖିଆ ପିଆ ସଇଁଲା। ବାସନକୁସନ ମଜା ମଜି କଲି। ସବୁ କାମ ସାରିଲି ଟିକେ ବାନ୍ଧବୀ ମାନଙ୍କ ସହିତ ବାର୍ତାପଣ କରିବା ପାଇଁ
ହଁ ମୁଁବି ଏବେ ଖାଇକି ଜଷ୍ଟ ଏବେ ଜ ସାଙ୍ଗେ ସାଙ୍ଗେ ଖାଇକି କି ଏଇ ଆସିକି ବସିଚି ଏଇଠି ଆଉ ଆଉ
ଆପଣ ରୋଷେଇ କରୁଚନ୍ତି?
ଏବେତ ଯୋଉ ବର୍ଷା ଦିନରେ ଭାରି ଅସୁବିଧା ବି ହଉଚି ଏଇ ଜାଳ, କୁଟା ପାଇଁ ଚୁଲିରେ ରୋଷେଇ କରେ। ତମେ କେମିତି କଣ ଜାଳୁଚ ଏଇଖିନା ମତେ କହିଲ କଣ ଆଗୁରୁ ସବୁ ରଖିଥିଲ ନାକଣ?
ହଁ ଆଉ କଁ କରିବୁ। ଆମରତ ଚୁଲି ଯୋଉ ଏବେତ ଜାଣିଥିବ ଏଇ ଯୋଉ ଗ୍ୟାସ୍ ସବୁ କଣ ବହୁତ୍ ବହୁତ୍ ପଇସା ହେଲାଣି। ଏବେ ଆମେ ଆଉ ଗ୍ୟାସ୍ ଫ୍ୟାସ୍ ଜାଳୁନୁ ଆମ ଗ୍ୟାସ୍ ଦେରେ ତାଲା ମାରି ଦେଇଚୁ। ଷ୍ଟୋର ଘରେ ପକେଇ ଦେଇଚୁ ଟାଙ୍କି ଚୁଲା। ଆମେ ସେଥିରେ ରୋଷେଇ କରନୁ ଏଇନା ସବୁ ଚୁଲିରେ। ଆଗୁରୁ କରୁଥିଲୁ ଏବେ ଏମିତି ସବୁ ଦର ଦାମେ ବଢ଼ିଲାଣି ଆଉ ସେଥିଲାଗି ସେଥିରୁ ଆମେ କିଛି ଯୋଉ କୋଉଠୁ ମଳିମୁଣ୍ଡିଆ ଲୋକ ଖଟିଲେ ଖାଇମୁ କୋଉଠୁ ଏତେ ପଇସା ଆଣୀମୁ ଏତେ ପଇସା ସାରିକିରି ରୋଷେଇ ଦିଟା କରିମୁ ଆରାମରେ ସେଇ ସବୁ ହଉଚି ଚୁଲିରେ ରୋଷେଇ। ରୋ ଚୁଲିରେ ରୋଷେଇ ବୋଲି ରୁଟି ହବ ଚା ହବ ଭାତ ତରକାରୀ ଡ଼ାଲି କିଭଯା ମରତ ସବୁ ସକାଳ ପାଞ୍ଚଟା ସାଢେ ଚାରିଟା ପାଞ୍ଚଟାରୁ ଚୁଲି ଲାଗିବ ଯେ ରାତି ସାଢେ ନଟା ପର୍ଯ୍ୟନ୍ତ ସେ ତାଭିତରେ ସେ ଚୁଲିକୁ କେତେଳେ ରେଷ୍ଟ ନାହିଁ ମାନେ ସମୟ ତାକୁ କେତେବେଳେ ଦଉନା ତାପରେ ତାପରେ ବସି ଚାଲିଥିବ। ଯେହେତୁ ଦଶ ବାର ଜଣ ଲୋକ ହେଲୁଣୁ ଆଉ ରୋଷେଇ କରିବୁ ସେଥିରେ
ଏତେ ରୋଷେଇ କରିବା ପାଇଁ ଜାଳ କୋଉଠୁ ଆଣିଲ? ଆଗରୁ ରଖିଥିଲ ନାକଣ ଏଇ ଯୋଉ ବର୍ଷା ଋତୁରେ?
ଆମର ଏଇଠି ଗୋଟେ ବାଉଁଶ ବାରି ଅଛି। ଆମର ଏଇ ପାଖରେ ବାଉଁଶ ବାରି ଅଛି। ସେଠୁ ଯେତେକ ପତ୍ର ବାହାରେ ସବୁ ବସ୍ତାରେ ସବୁ ପୂରେଇକିରି ବସ୍ତା କରିକି ଥୋଇ ଦେଇଚି ସେଇଥିରୁ ଯେତେବେଳେ ସକାଳେ ଗୋଟେ ବସ୍ତା ଆଣିବୁ ରୁଟି କରିବୁ ଚା କରିବୁ ଆଉ ଗୋଟେରେ ବସ୍ତା ଆଣିବୁ ଚୁଲି ଲଗେଇବୁ କେତେବେଳେ ଭଜା ଟିକେ ଭାଜିବୁ ଇଏ ସିଏ ଆମର ଦିନକୁ ତିନି ଚାରି ପଥର ବସ୍ତା ଖର୍ଚ୍ଚ ହଉଚି ଚୁଲି ପାଖରେ ସବୁ ରୋ ସେଇ ହେଉଚି ଆଉ ଗୁଣ୍ଡା ବସ୍ତେଇ ଦି ଦିନି ଯାଉନି ମୋର ଭାତ ଡ଼ାଲି ଭଜା ସବୁ କରୁଚୁ ସେଇଥିରେ ଆଉ ହବ। ସେଇଥିଲାଗି ସବୁ ଆମର ସେଇଥିରେ ସରିଯାଉଛି। ଆଉ ଜାଳ ଆମର ଖରା ଦିନେ ସବୁ ରଖୁ ଷ୍ଟ୍ର ମାନେ ଇଏ କରିକିରି ଗୋଟେ ଜାଗାରେ ଏକାଠି କରିକି ରଖୁ। ତାପରେ ଏଇ ବର୍ଷା ଚାରି ମାସ ଯାକ ସବୁ ଖାଇବୁ ରାନ୍ଧି ବାଡ଼ିକିରି ଆଉ। ଚାଳିଆ ଗୋଟେ କରିଚି ସେଚାଳିଆ ଶଙ୍ଗାରେ ସବୁ ବୁଡିଆ କରିକିରି କଣି ସବୁ ଭାଙ୍ଗିକି ରଖିଚି।
କଣି ସବୁ ଭାଙ୍ଗିକିରି ଗୋଟେ ବୁଡା କରିକି ସବୁ ରଖିଛୁ ଏଥେରେ। ଚାଳିଆରେ ସଙ୍ଗା କରିକି। ସେଇଥିରୁ ଗୋଟିଏ ଗୋଟିଏ ବୁଡା ନେଇକିରି ଗୁଣ୍ଡା ଗୁଣ୍ଡା କଣ ସେମିତି ଜଳିବ କି। ତା ସାଙ୍ଗରେ ଗୋଟେ ସାଙ୍ଗିଆ ଦରକାର ନା ନାଇଁ ଜାଳିବା ପାଇଁ ସେଇ ଏଇଥିରୁ ଦିଟା ଦିଟା ପକେଇକିରି ଜାଳିବୁ ଆଉ। ଆଉ ଆପଣ କେମିତି ରୋଷେଇ କରୁଛନ୍ତି?
ହଁ ମୁଁ ବି ସେମିତି ଜାଳ କୁଡିଆ କରିକି ବାନ୍ଧିକି ରଖିଥିଲି। ଆଉ ଏବେ ମୋର ଜାଳରା ସବୁ ସରିଗଲାଣି। ଚୁହ୍ଲି ନଗେଇବାକୁ ଭାରି ହଇରାଣ ହଉ ଏଇ ଝାଟି କୁଟା ଯାହାରଖିଥିଲୁ ହଁ ଆଉ କେଇ
ଆପଣଙ୍କ ଆଡ଼େ ଯୋଉ ଛଣ କୁଟା ସବୁ ରଖିିନ?
କୁଟ କୁଟା ଜାଳିକି କେତେ ଭାତ ଡାଲି ରାନ୍ଧିବୁ ଦିନକୁ ଦି
ନା ନା କୁଟା କଣ ଏଇ ସବୁ ଚା ଫା ନହେଲେ ଭଜା ଭଜା କରିବା ପାଇଁ କୁଟା ଜାଳିଲେ ହବ ଆଉ ଭାତ ରାନ୍ଧିବାକୁ ତ ଘଣ୍ଟେଇ ଦେଢ ଘଣ୍ଟା ନାଗିବ ଏବେ ଯୋଉ ଚାଉଳ ସବୁ ବସୁଛି। ଆଉ ସେଇଥିଲାଗି ଜାଳିବାକୁ ଟାଇମ ଲାଗିବ ନା ଆଉ।
ଦିଆଳି ଚାଉଳରେ ତ କୁହନା କୁହନା ବହୁତ ବହେ ଟାଇମ ଜାଙ୍କେ ବସୁଛି।
ବହେ ଆଉ ଏତେ ସମୟ ଲେଖା ଜଉଚି ଚୁଲି ପାଖରେ ବସି ଆସି କିରି ରାନ୍ଧି ପାରୁଚ?
କଣ କରିବା ଆଉ ସେଇ ଚାଉଳ ଆମର ମଣ୍ଡ କରିକି ପିଇଦେଲେ ଭଲ। ଆମକୁ ବାସୁଛି ସେଇ ଚାଉଳ। ଆଉ ଏଇ କଣ ମିଳୁଛି ରାସନ କାର୍ଡରେ ଚାଉଳ ତାକୁ ଆମର କେହି ଖାଉନାହାନ୍ତି।
ହଁ। ରାଉ ସିଏ ଗୋଟେ ତାଙ୍କର ଦଉଛନ୍ତି ସରକାର ତାଙ୍କର ଗୋଟେ ଯୋଜନା କରିଛନ୍ତି। ସବୁ ଦୁଃଖୀ ରଙ୍କି ଯୋଉମାନେ ସବୁ ଗରିବ ଗୁରୁବା ଲୋକଙ୍କୁ ସାହାଯ୍ୟ ହଉଛନ୍ତି। ଉଁ ପାଞ୍ଚ କିଲୋ ଲେଖା ଚାଉଳ ମାସକୁ ଦଉଛନ୍ତି ସେଇଥେରେ କଣ ପେଟ ପୁରିଜିବ।
ଚାଉଳ କିନ୍ତୁ ଭଲ କମ ଜାଳରେ ଶୀଘ୍ର ହେଇଯାଉଚି ଆଉ ଭାଇ ଏଇ ଯୋଉ ବିୟଳି ଚାଉଳରା ଭାତରା ବହେ ଟାଇମ ବସୁଚି।
ସେମାନେ ନଉଚନ୍ତି। ଏଇ ଚାଷୀ ମାନଙ୍କ ଠାରୁ ସବୁ ଆମର ପା ସେଇ ଚାଉଳ ଆମର ବା ମାସେ ପୁରିଲା ଏଳକୁ ହଉନାଇଁ। ଆମର ଫେରେ ଯାଇକିରି ଧାରେ ଉଧାରେ ଆ ଘରୁ ଦିସେରେ ତାଙ୍କ ଘରୁ ଦିସେରେ ଏମିତି ଆଣୁ ଫେରେ ଚାଉଳ ମଳିଲେ ଦେଇଦଉ।
ଓୁଁ ଏଇ ଜାଳ ପାଇଁ ବେଶୀ ହଇରା
ହଁ, ଜାଳ ହେଇ ସେଇ ଜାଳ କଥାରୁ ମନେ ପଇଲା। ଆମର ଏଇ ବର୍ଷ ଟିକେ ଜାଳ ଏଇତ ଆରମ୍ଭ ହେଲା। ଏଇତ ଜାଳ ଏବେ ହେଇ କହୁଛି ାୟ ତିରିଶ ଟଛନ୍ତି ତିରିଶ ଚାଳିଶ ଟଙ୍କା ନେଲେ ଯାଇକି ଦଉଚତି। ଚୁଲି ଲଗେଇବାକୁ ଫେରେ ଦରକାର ନା ନାଇଁ ବାଉଁଶ ପତ୍ର ଆଉ ଅବି ସିଖୁଛନ୍ତି ବା ଏଠି ସବୁ ପଇସାର ସବୁ ବିକ୍ରି ଖେଳ। ପତର ବାଉଁଶ ପତର ବି ମିଳୁଛି ଶୁଖିଲା।
ଚାଖୁଣ୍ଡା ପତ୍ର ଯଦି ଥିବ ଆଉରି ବଢିଆ ନା ଚାଖୁଣ୍ଡା ପତ୍ରଟା ଜଳିବା ପୁରା ଜାଳେଣୀ
ହଁ, ଯଦି ଆପଣ ମାନେ ହଇରାଣ ହଉଛନ୍ତି ତାହେଲେ ମତେ ମତେ ସେ ଆମର ଏଠି ସବୁ ବିକ୍ରି ହଉଛି। କହିବା ଯଦି ବୁଝିଦେବି ଏ ଦି ବସ୍ତା କିଣି ନେଇଯିବ ଚୁଲି ଲଗେଇବ।
ଆଉ ଦେଖିବା ଗୋଟେ ଗାଡି ନହେଲେ ଅଟ ଟିକେ କହିମି। ଏ ଅଟୋ ବାଲାକୁ ଯାଇକି ନେଇ ଆସିବି ଦିଇ ତିନି ବସ୍ତା ଖଣ୍ଡେ ଦବ ଆଉ
ଥିଲେ ସେଇା ସବୁ ରଖିଛନ୍ତି ତାକୁ ଚୁଲି ଲଗଉଛନ୍ତି ଚୁଲି ଜାଳୁଛନ୍ତି। ଏସବୁ କରୁଛନ୍ତି ଆଉ ବର୍ଷା ଦିନ କଣ କରିବେ ବର୍ଷା ଏଇମିତି ଖରା ଜୋର ହେଲା ଖରା ଦିନ ଖରା ଦିନ ହେଲେ ଖରା ଦିନ ଗଲା ଏବେ ଆଇଲା ବର୍ଷା ଦିନ ସେମିତି ବର୍ଷା ବର୍ଷା ବର୍ଷା ହେବେ ଫେରେ ବର୍ଷା ଦିନ ଯିବ ଶୀତ ଦିନ ଆସିବ। ଫେର କହିବେ ଶୀତ ଶୀତ ଏମିତି ଗୋଟେ ହଇ ଚାଲିଛି ପାଣିପାଗ ବଦଳି ବଦଳି ଆଉ।
ଅ।
ହୁଁ ଆଉ ତାହେଲେ ତମର ସେଠି ସବୁ ଅସୁବିଧା ହଉ ଛି ଜାଳ ପାଇଁ ନା ଆମେ ତ ସେମିତି ଆଉ ଚୁଲିରେ ଆଗରୁ ରୋଷେଇବାସ ଯୋଉମାନେ କରୁନଥିଲେ ଏବେ ସମସ୍ତେ ରୋଷେଇ କଲେଣି ଚୁଲିରେ। କାଠ ଦର ବି ବଢିଗଲାଣି କେତେ କିଣିକିରି କାଠ ଜାଳିବ।
ହଁ ଯା ହଉ ତମର ରଖିଛ ଆଗୁରୁ ସେଇ ଜାଳ ହଁ ଦେଖି ଚାହିଁ ଜାଳିବ ହେଲେ ସରିଗଲେ ମୋରି ବୁଣିଆ ହଇରାଣ ହବ।
ହଁ ବା ସେଇତ ବସ୍ତି ଭିତରେ ଆଉ କଣ କରିବୁ ହେଲେ କଣ କରିବୁ ବହୁତ ଲୋକ ହେଲୁଣୁ। ରୁଟି ଆମର କୋଉ ପଚିଶ ତିରିଶ ପଟ ରୁଟି ହବ। ସେଥେରେ ତ ବସ୍ତେଇ ହି ପଳେଇବ ହଉଛି ବାଉଁଶ ପତର। ଫୁରୁ ହୁରୁ କି ଜଳିବ ସରିଯିବନି ଆଉ ଫେରେ ଭ ଯା ଲଗେଇ ଖିଆ ତରକାରୀ ସବୁ କଲା ଠାରୁ ଜାଳ ସରିବ ଆଉ କଣ କରିବା? ହ
ବାହାର ଟିକେ ଦେଖେଇଲେ ପୁଣି କୋଉଠି କଣ ଟିକେ ଆଣିକି ତାକୁ ଶୁଖେଇ ଯାଇକି ଶୁ ହଁ ତାକୁ ଶୁଖେଇ ସାଖେଇ
ସିଏ ସବୁ ଜାଳ ଗୁଟା ଆଣିବେ ଖରେଇକି ଶୁଖେଇବେ ଆମକୁ ଖରେଇ ଦିଅନ୍ତିନି ଆମେ ତାଙ୍କ ବୋହୁ ସ ତ ଆମକୁ କିଛି କରଇ ଦିଅନ୍ତିନି ସିଏ ସବୁ ଜାଳ କୁ ରୁଣ୍ଡେଇ ରାଣ୍ଡେଇ ଶୁଖେଇ ସାଖେଇ ରଖିବେ ଆମେ ଖାଲି ଜାଳିବୁ।
ଯାହଉ ତମର
ଛାତ ଉପରେ ଭାଡି କରିଛନ୍ତି ସେଥିରେ ସବୁ ଜାଳ ରଖିଛନ୍ତି।
ଆଉ ଘଷି ରଖି ନଁ କି ଘଷି ତ ରଖିଥିଲେ ଆଉଠି ବଢିଆ ସେଏ ବି ଜଳିବ।
ହଁ ଆମର ସବୁ ଏଠି ବଡ ବଡ ଘସି ପାରନ୍ତିନି ଗୋଲ ଗୋଲ ଛୋଟ ଛୋଟ ହୁଁ ହୁଁ ଯୋଉ କ ଥିବେ ଯୋଉ ମୁଦୁକୁରିଆ ମୁଦୁକୁରିଆ ଯୋଉ ଛୋଟ ଛୋଟ ଘସି ଗୁଣ୍ଡା ନୁହଁ ଘଷି ଛୋଟ ଛୋଟ ଟିକି ଟିକି ଦିନ ଯାଉଛି ମୋର ଭାତ ଡ଼ାଲି ଆଉ ସେ ଭଜା ମଜା ସବୁ ଯାଏ ଏଥିରେ ଏ ଏମିତି ସୁରୁଖୁରୁରେ ଚାଲିଛି ଆଉ
ହଁ, ଆମର କୁଟା ଫୁଟା ଗଦା ବି ଅଛି। ସେଗୁଡ଼ା ଗାଈ ଖାଆନ୍ତି, ସେ ଯୋଉ ଅଳିଆ ମଳିଆ କରନ୍ତି ତାକୁ ଟିକେ ଶୁଖେଇଶାଖେଇ ରଖିକି, ଏଇ ଚୁଲି ମୁହାଣେ ମୁହାଣେ, ଲଗେଇ ଦିଏ ଆଉ।
ହଁ, ଗାଈ ଅଛ, ତାଙ୍କ ଗୋବରକୁ ଗୁଣ୍ଡା ପକଉନ?
ଗୁଣ୍ଡା ଘଷି କରୁନ?
ହଁ ସେଇ ଏ ବର୍ଷ ଟିକେ ଦେଅଟା ଭଲ ଲାଗିଲାନି, କରିକି ରଖିପାଇଲୁନୁ ଉ। ଆଉ କରିିଥିନୁ କିଛି, ଅଳପ ଅଛି ଆଉ।
ଆପଣ? ଦିଅ ବର୍ଷା ଦିନକ ରହିବ କେତେ ସେତେବେଳେ ଟିକେ ଇଧରା କରିବ ନାଇଁ, ସେତେକା ବେଳେ ଟିକେ ଶୁକେଇସାକି ଦବ କଣ ଆଉ।
ତାକୁ ସେଇଆକୁ ସୁକେଇସାକେଇ ରଖିବେ ଆ। ହଁ ମ, ବକତେ ଖାଇଦେଲେ, ବେଳେ ଯାଙ୍କେ ରଇ ଯାଉଚୁ।
ହଉ ଭଉଣୀ ତମ ସାଙ୍ଗରେ କଥା ହେଇକିରି ଭଲ ଲାଗିଲା, ଏ ଜାଳ ବିଷୟରେ ସବୁ ଜାଣିଲେ। ଆଉ ତମ ବି ତମ ଗାଁ ରେ ବି ଏମିତି ଜାଳ ଅସୁବିଧା, ଆମ ଆଡେ ବି ସେଇ ଜାଳ ଅସୁବିଧା ଆଉ ସୁଧ ହେଲେ ବି କଣ କରିବା, ଆମର ତ କାମ ହଉଛି ରୋଷେଇ କରିବା, ଆଉ ପାଗ ହେଲେ
ହଁ ଭଉଣୀ, ମୁଁ ବି ତମ ଠାରୁ ଜାଣିଲି, ଆଗତୁରା ଏମିତି ଜାଳ ରଖିଦେମି, ଆର ବର୍ଷକୁ ଆଉ ଏତେ ହଇରାଣ ଆଉ, ଯାହା ହଉ କଥା ହେଲି, ଭାରି ଭଲ ନାଗିଲା, ଆଉ ମଝିରେ ଫାଙ୍କା ହେଲେ, ମତେ ଟିକେ ଫୋନ କରିବ।
ଆଜ୍ଞା ଆଜ୍ଞା, ବାର୍ତ୍ତା କରିକି ଆପ ସହିତ ଖୁସି ଲାଗିଲା, ରହୁଛି।